ଭଉଣୀ ନମସ୍କାର।
ହଁ ନମସ୍କାର କଣ କରୁଥିଲେ?
ଶୋଇଥିଲି ଆଉ ତମେ?
ହଁ ଓ ମୁଁ ତ ଏଇନ ଜଷ୍ଟ୍ କଲେଜ ରୁ ଘରକୁ ଆସିଲି ଆଉ ହଁ ଖାଇ ସାରିଲିଣି
କଣ ଖାଇଲେ?
ମୁଁ ଆଜି ଖାଇଥିଲି ଗରମ ଭାତ ପୋଇରାଇତା ଥିଲା ଶାଗ ଭଜା ହେଇଥିଲା ଆଉ ଆଳୁ ଭର୍ତା ଆପଣ କଣ ଖାଇଥିଲେ ହଁ ମୁ ଭଲରେ ତ ଦିନ କଟିଛି ଆଉ ହଁ କୁହନ୍ତୁ।
ମୁଁ ଆଜି ଖାଇଥିଲି ଭାତ ଡାଲମା
ପୋଟଳ ଆଳୁ ଭଜା ହଁ ଓହୋ ଆଚ୍ଛା
କଲେଜ ରେ ସବୁ କଣ ଆଜି ପଢା ହେଲା?
ଆମର ଆଜି ଇଂଲିଶ୍ କ୍ଲାସ ହେଇଛି ଓଡିଆ କ୍ଲାସ ହେଇଛି ଆଉ ଅନର୍ସ କ୍ଲାସ ଅଛି ପିଲା ଯେହେତୁ ବର୍ଷା ସକାଶେ ଯାଉନାହାନ୍ତି ସେଥିପାଇଁ ହେଇନି ଆଜି ଅନର୍ସ କ୍ଲାସ ଆଉ ଆମ ଆଡେ ଯୋର ସେ ବର୍ଷା ହଉଛି ତମ ଆଡେ କେମତି କଣ ପାଣି ପାାଗ ଅଛି?
ପାଣିପାଗ ତ ବର୍ଷା ଉଠେଇଛି ହେଲେ ହେଇନି।
ଆମଡେ ବର୍ଷା ତ ହଉଚି ଆଉ ହଁ। ତମକୁ କଣ ଖାଇବାକୁ ପସନ୍ଦ ଲାଗେ?
ମୋତେ ବହୁତ ପସନ୍ଦ ଲାଗେ ଖାଇବାକୁ ଯେମିତିକି ଓଡ଼ିଆ ଖାଦ୍ୟ
ହଁ।
ଦେଶୀ ଖାଇବା ଆଉ ବିରିୟାନୀ ଏମିତି ଆଉ ତମର
ମୋର ତ ପିଠା ହୁଏ ପୋଡ ପିଠା ଭଲ ଲାଗେ କାକେରା ଯୋଉ ଆରିସା ପିଠା ସେଇଟା ବି ଭଲ ଲାଗେ ବିରିୟାନୀ ବି ଭଲ ଲାଗେ ବି ବିରିୟାନୀ ଟା ଆମ ଦେହ ପାଇଁ ଭଲ ନୁହେଁ କିନ୍ତୁ କେତେବେଳେ କାଆଁଭାଁ ମୁଁ ଖାଉଛି ଆଉ
ହୁଁ।
ଆଉ ତମକୁ କୋଉ ଶାଗ କେମିତି କଣ ଭଲ ଲାଗେ କୋଉ ଶାଗ ବିଷୟରେ କେମିତି କହୁନ?
ମତେ କହୁଚି ସଜନ ଶାଗ ଜାଣିଛନ୍ତି
ହଁ ସଜନ ଶା
ସଚନା ସାାଗ ମତେ ସେଇ ଶାଗ ଟା ହିଁ ବହୁତ ଭଲ ଲାଗେ ତଳେ ଯୋଉ ଶାଗ ହୁଏ ମତେ ବହୁତ ଅସନା ଲାଗେ ଏଇ ଯୋଉ କୁକୁଡା ଯୋଉ ଖେଳେଇ ଦିଅନ୍ତି ମତେ ଯୋ ଖାଇବାକୁ ଭଲ ଲାଗେନି ହ ଉପର ଶାଗ ଭଲ ଲାଗେ ଆଉ ତମକୁ କୋଉ ଶାଗ ଭଲ ଲାଗେ?
ମତେ ସଜନା ଶାଗ ଭଲ ଲାଗେ କୁଶଳ ଶାଗ ବି ଭଲ ଲାଗେ ଆଉ ସଜନା ଶାଗ ଯୋଉ ମୁଗ ପକେଇକି ରାନ୍ଧନ୍ତି। ସେଇଟା ମତେ ଭଲ ଲାଗେ
ସଜନା ଫୁଲରେ ବି ଶାଗ ହୁଏ।
ହଁ ସଜନା ଫୁଲରେ ବି ଶାଗ ହୁଏ ନଡିଆ ପକେଇ ବିି କରନ୍ତି।
ହୁଁ
ହଁ ସନ୍ଧ୍ୟା ବେଳେ ଆମର ତ ରୁଟି ସମସ୍ତେ ଖାଆନ୍ତି ଆମ ଘରେ ଯେହେତୁ ଡାଇବେଟିସ ଲୋକ ସମସ୍ତେ ଅଛନ୍ତି ସେଥିପାଇଁ ଆମର ରୁଟି ବି ହୁଏ ରାତିରେ। ଡାଇବେଟିସ ଲୋକ ମାନେ ତାଙ୍କ ଉପରେ କେମିତି କିଛି କହୁନାହାନ୍ତି ମାନେ କଣ ଖାଇଲେ ତାଙ୍କ ଦେହ ପାଇଁ ଭଲ ହେଇଥିବ। ଡାଇବେଟିସ୍ ଲୋକ କଣ ଖାଇଲେ ତାଙ୍କ ମାନେ ଦେହ ପାଇଁ ଭଲ?
ହଁ ଡାଇବେଟଟିନ ଭାତ ମିଠା ଜାତ ଜିନିଷ କୁ ମନା କରିକି ଅଧିକ ପଡିବନି କିଛି ଅଳ୍ପ ପରିମାଣ ରେ ଖାଇବା ଦରକାର ଯେମିତି କିି ଆଳୁ କନ୍ଦମୂଳ ହେରା ଟୋଟାଲି ଖାଇବା କଥା ନୁହେଁ। ମିଠା ରସଗୋ ଲା ହେରା ଖାଇବେତୀ ଜାମୁ କୋଳି ଖାଇବେ।
ଓହୋ ଓହୋ
ସଜନ ଛୁଇଁ ଖାଇବେ।
ଓହୋ
ମୁଗ ଯାଇ ଖାଇବେ।
ହ
ଏମତି ଆଉ, ମଣେ ମିଠା ଜାତୀୟ ଜିନିଷକୁ ଆଭଏଡ କରିବେ ଆଉ।
ହଁ ହଁ ହଁ ହଉ ଆମ ଘରେ ବି ମୁଁ କହିବି ଏଇ ଜିନିଷ ଗୁଡ଼ା ଖାଇଵେ ଆଉ।
ଆଉ ଗୋଟେ ପଟାସ ପାଣି ନା କଣ ଗଛ ଥାଏ ଜୁଆଣ ସରି ଜୁଆଣି। ଭୁଲିଗଲା ଜୁଆଣୀ ରେ ପତ୍ର ବି ଖାପି ସକାଳୁ ଉଠିକି ଖାଇଲେ ବିି ଭଲ।
ଓହୋ ଆଚ୍ଛା ଆଉ ତମକୁ ଉପରେ କଉ ମାନେ ଖାଦ୍ୟଟା ରାନ୍ଧିବାକୁ ହବ ବହୁତ ଇଚ୍ଛା।
କଣ କହିଲେ?
ମାନେ ରାନ୍ଧିବା ଉପରେ ମାନେ କୋଉଟା ତମର ପସନ୍ଦ ଥିବ ଏଇ ଖାଦ୍ୟ ଟା ମୁଁ ରାନ୍ଧିବି।
ଯେମିତି କିି ଆମିଷ ତ ଭଲ କରିବା ବି ସାଧା ଉପରେ ଏଇ ମସଲା ମସଲି କୋବି ତରକାରୀ ପୋଟଳ ତରକାରୀ ଏମିତି ଆଉ ଆଉ ସବୁ ପନିପରିବା ଘାଣ୍ଟ। ତମକୁ ସବୁ କଣ ରୋଷେଇ କରିବା ଭଲ ଲାଗେ?
ମତେ ତ ଚିକେନ ରାନ୍ଧିବାକୁ ଭଲ ଲାଗେ ଆଉ ଛଣା ଛଣି ମ ପକୁଡି ବି ଛାଣିବାକୁ ମତେ ଭଲ ଲାଗେ ଆଉ ଘାଣ୍ଟ ତରକାରୀ ଯୋଉଟା ନଡିଆ ହେରିକା ପକେଇକି ସେଇଟା ମତେ ଭଲ ଲାଗେ କରିବାକୁ। ଭାତ ରାନ୍ଧିବା ବି ଭଲ ଲାଗେ।
ଭାନ୍ତରେ ସବୁ କଣ କଣ ପଡେ ଆପଣ ଜାଣିଛନ୍ତି?
ହଁ ଏଯେଟ ଯେମିତି ଖୁମ୍ଭ ଆଳୁ କନ୍ଦମୂଳ ପଡେ ଆଳୁ ଗାଜର ବିଟି ଆଉ ଉଁ ନଡିଆ କୋରେଇକି ବି ପକାନ୍ତି।
କଖାରୁ ବୋଇତାଳୁ
ହଁ ବୋଇତାଲୁ ମକା ବି ପଡେ। ଆଉ ବା-ବାଦାମ ମଞ୍ଜି ସେଇଟା ବି ପଡେ।
ନଡ଼ିଆ ଲାଉ
ହୁଁ
ଗାଜର ବିଟ୍ ବିନ୍ସ ସବୁ ପନିପରିବା ପଡିି ଘାଣ୍ଟୁ ହୁଏ କେବଳ କଲରାକୁୁ ଛାଡିକି ଆଉ।
କଲରା ଛାଡିକି ସେଇ ଘାଣ୍ଟ ଟା ମତେ ଭଲ ଲାଗେ। ହଁ
ଜୋତିଆ ଓଷା ଆପଣ କରନ୍ତି
କଣ କହିଲେ?
ବଲେ ଆପଣଙ୍କ ଘର ଆଡେ ଦିତିଆ ଓସା ହୁଏ?
ନା ମୁଁ ଜାଣିନି ସେଇଟା କଣ?
ଯୁତିଆ ଓସରେ ବା ଘାଣ୍ଟ ହୁଏ।
ହଁ ମୁଁ ତ ଜାଣିନି ଆମ ଆଡେ ଆଉ ଗୋଟେ କୋଉ ଇଏ ଅଛି ସେଇଠିକି ଘାଣ୍ଟ କରନ୍ତି। ମୁଗ ତିହାସ ଦିତୀୟ ଓଉ ନା କଣ ବଧେ ହଁ।
ହୁଁ।
ଘରେ ତମର କିଏ କିଏ ରୁହନ୍ତି?
ସ୍ୱାମୀ ମୁଁ ଭଣଜା ଭାଣଜି ଶାଶୁ ଶଶୁର।
ଓହୋ ଆଚ୍ଛା।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାପା ଅଛନ୍ତି ବୋଉ ଅଛନ୍ତି ଆଉ ଦାଦା ଖୁଡି ଜେଜେମା ଆଉ ବଡ ଭାଇ ଆଉ ବଡ ଭଉଣୀ ସାନ ଭାଇ ବି ଅଛନ୍ତି। ଆଉ ଆପଣଙ୍କ ଘରେ କିଏ ଚାଷ କାମ ବି କରନ୍ତି?
ହୁଁ ଶାଶୁର କରନ୍ତି
ହଁ ବାପା କରନ୍ତି, ଆମର ବିଲ ଅଛି ଆମର ଧାନ ଚାଷ ହୁଏ। ଆଉ ବି ଯୋଉ ପନିପରିବା ବି ଚାଷ ହୁଏ। ଯେମିତି ବାଇଗଣ କ ଖା ଯୋଉ କଖାରୁ ବି ହୁଏ ତରଭୁଜ ଟାଇମରେ ତରଭୁଜ ଚାଷ ବି ହୁଏ। ମକା ଚାଷ ହୁଏ, ଏଇ ଟାଇପ ର କିଛି ଚାଷ କରନ୍ତି ଆମର ଆଉ କିଛି କୁହନ୍ତୁ।
ସବୁ ପନିପରିବା ଭିତରୁ ଆପଣଙ୍କୁ କୋଉଟା ଭଲସେ ଭଲ ଲାଗେ ଖାଇବା ପାଇଁ?
ଉଁ ପନିପରିବା ଭିତରୁ ମତେ ଫୁଲକୋବି ଟା ଫୁଲକୋବି ର ଭଜା ଟା ଭଲ ଲାଗେ। ଚିଲି କୋବି କରିକି ମୁଁ ଖାଏ ଅଧିକ ଟାଇମ।
ଆପଣଙ୍କୁ ସବୁଠାରୁ କଉ ମତେ ତ ସେଇ ଫୁଲକୋବି ବନ୍ଧାକୋବି ପ୍ରାୟଟା ଶୀତ ଦିନେ ବହୁତ ଭଲ ଲାଗେ।
ଆ ଆଚ୍ଛା।
ଆପଣଙ୍କୁ କୋଉଠୁ ସବୁଠାରୁ କୋଉଠୁ ଭଲ ଫଳ ଭଲ ଲାଗେ ଖାଇବା ପାଇଁ?
ମତେ ସେଓ ଭଲ ଲାଗେ, ଡାଳିମ୍ବ ବି ଭଲ ଲାଗେ। ଆଉ କଦଳୀ ବି ଖାଏ। ଆଉ ଆପଣଙ୍କ ଆଡେ ତ ଏବେ ରଜ ପର୍ବ
ଭଉଣୀ
ହ୍ୟାଲୋ।
ଭଉଣୀ ହଁ ଭଉଣୀ କୁହନ୍ତୁ।
ମୁଁ କହିଲି ରଜ ପର୍ବ ଟା ଏବେ ତ ଯାଇଛି କେମିତି କଣ ପାଳନ କରୁଛନ୍ତି?
ମୁଖ୍ୟତଃ ରଜ ହଉଛି ତିନି ଦିନ ଆମେ କିନ୍ତୁ ଚାରି ଦିନି ପାଳନ କରୁ। ସଜ ପ୍ରଥମ ହଉଛି ସଜବାଜ। ସେକେଣ୍ଡ ହଉଛି ରଜ ସଂକ୍ରାନ୍ତି।
ହଁ ହଁ।
ଆଉ ଲାଷ୍ଟ ଭୂମି ଦୟନ ଅ ସ୍ମୃତି ସ୍ଥାନ।
ଓ ହୋ ଆଛା।
ରଜରେ ପୋଡ ପିଠା ହୁଏ ରଜରେ ପୋଡ଼ ପିଠା ହୁଏ, କାକେରା, ଗଇଁଠା। କ୍ଷୀର ଗଜା, କ୍ଷୀର ପିଠା ସବୁ ହୁଏ ସେ ସବୁ ଖାଉ ଶେଷରେ ବି ପିଠା ବି ଖାଉ ତାପରେ ପାନ ବି ଖାଉ ଦୋଳି ଖେଳୁ ଝିଅ ମାନଙ୍କର ତ ପ୍ରାୟ କାମରେ କିଛି ନ ଥାଏ ତାସ ଖେଳିବା, ଲୁଡୁ ଖେଳିବା, ପ୍ରାୟତଃ ସବୁ କିଛି ଖେଳିଥିଲୁ।
ହଁ ଆଚ୍ଛା।
ଆପଣଙ୍କ ସହିତ କଥା ହେଇକି ବହୁତ
ହଁ ଆପଣଙ୍କ ସହିତ ବି ଭଲ ଲାଗିଲା କଥା ହେକି ଆଉ ଧନ୍ୟବାଦ ଆଉ।
ଧନ୍ୟବାଦ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।